ହ୍ୟାଲୋ ଗୁଡ଼୍ ଇଭିନିଂ ଆପଣ ଠିକ ଅଛନ୍ତି।
ଆଜ୍ଞା ଆପଣ ଠିକ ଅଛନ୍ତି?
ଆଜ୍ଞା ମୁଁ ବି ଠିକ୍ ଅଛି ଆପଣଙ୍କ ପାଖରେ ଟାଇମ୍ ଅଛି ନା ମୋ ସହିତ କଥା ହେବା ପାଇଁ କି କିଛି ଟାଇମ୍?
ବିଲକୁଲ ବିଲକୁଲ।
ହଁ ଆମେ ଏଇ ଟପିକରେ କଥା ହବା କି ବହୁତ ଜରୁରୀ ଟପିକ ବି ଏଇଟା ଯେ ଆଜ କାଲିକା ଡେଟ ରେ ଆମେ ଯୋଉ ଫୋନ ୟୁଜ୍ କରୁ ଯୋଉ ସୋସିଆଲ୍ ମିଡ଼ିଆ ବି ଯୋଉ ୟୁଜ୍ କରୁଛୁ ସେଇଟା ଏ ସେଇଟା କେତେ ଫାଇଦା ହଉଛି ଆମ ପାଇଁ କି ଆହୁରି ସେଇଥିପାଇଁ କି କେତେ ଖରାପ ବି ହଉଛି। ଏବେ ଯେମିତି କି ହଁ କିଛି କିଛି ଲୋକ ଗୁଡାକ ସେଇଟାକୁ ଅ ଖରାପ ୱେରେ ବି ୟୁଜ୍ କରୁଛନ୍ତି ଆହୁରି କିଛି ଲୋକ ସେଇଠୁ ଫାଇଦା ବି ପାଇ ପାରୁଛନ୍ତି।
ହୁଁ ହୁଁ ହୁଁ ହୁଁ ହୁଁ ହୁଁ ବିଲକୁଲ ଠିକ କଥା କହୁଛନ୍ତି। ହଁ ବହୁତ୍ ବହୁତ ଭଲ ଟପିକ ଆପଣ ଆଣିଛନ୍ତି। ଭଲ ଲାଗିଲା ଏମିତି ଆଜିକା ଡେଟରେ ଦେଖିବାକୁ ଗଲେ ଏମିତିରେ ବି ଫୋନ ର। ଆବଶ୍ୟକତା ତ ବହୁତ ରହିଛି। ବହୁତ ଯେତେବେଳେ ଫୋନ ନଥିଲା। ସେଇ ଟାଇମରେ ଲୋକମାନଙ୍କ ଅ କମ୍ୟୁନିକେଟ କରିବା ପାଇଁ କି ଲୋକମାନେ ଲୋକମାନଙ୍କ ବିଷୟରେ ସେଇ ଟାଇମ ରେ ବି ଲୋକ ବାହାରକୁ ଯାଇକି କାମ କରୁଥିଲେ ଆଉ ଏବେ ବି ଲୋକ ବାହାରକୁ ଯାଇକି କାମ କରୁଛନ୍ତି ତ ଆ ଗୁରୁ ଲୋକମାନଙ୍କ ବିଷୟରେ କିଛି ବି ଖବର ଦବା ପାଇଁ କି କେତେ କେତେ ଦିନ ଲାଗି ଯାଉଥିଲା ଏବେ କାହା ସାଙ୍ଗରେ କଥା ହବା ପାଇଁ କି ଖବର ଦବା ପାଇଁ କି କିଛି ସେକେଣ୍ଡ ବାସ ଲାଗୁଛି ଫୋନ ଥ୍ରୋରେ ଯେମିତି କାହାର କାହାଠୁ କଣ୍ଟାକ୍ଟ କ୍ଳେଶ ହବାକୁ ପଡୁନି ସମସ୍ତେ ମାନେ କି ଉଁ। ଆ ସମ୍ପର୍କ ଷ୍ଟ୍ରଙ୍ଗ ରହୁଛି ଗୋଟେ ମ ଯଦି ପଜିଟିଭ କଥା ଯଦି ଦେଖାଯାଇ ପାରିବ। ଏଇଟା ଗୋଟେ ଆପଣ କହିପାରିବେ ଆପଣ କିଛି ପଜିଟିଭିଟି କହିବେ।
ହଁ ଏବେ ଯେମିତି କିି ଆପଣ ଯୋଉ
ଚି ଆଉ କଣ୍ଟାକ୍ଟ କରି କ କ କରୁଛନ୍ତି ଦୂରରେ ରହିଲେ ଯେମିତି କି ଫାମିଲି ଫାମିଲି ଭିତରେ ବହୁତ ଜଣ ଏବେ। ଏ ଦୂର ଦୂରରେ ରହୁଛନ୍ତି ଯେମିତି କିି ଉଁ ଆ ଫ୍ୟାମିଲି ମେମ୍ବର ସବୁ ଗୁଡାକ ପୁରା ଅଲଗା ଅଲଗା ଜଣେ ପଢିବା ପାଇଁ କି ଗଲା ଆଉ ଜଣେ ଜବ ପାଇଁକି ଗଲା ଏମିତି ବହୁତ ସାରା ଲୋକଙ୍କ ଭିତରେ ଥାଏ ଏମିତି ଦୂରତା। ଉଁ ଦେଶରୁ ଦେଶ ବି ଥାଏ ତ ଏଇଟା ବହୁତ ଜରୁରୀ। ସେଇଟା ବହୁତ ଭଲ ଯେ ଆମେ ଫୋନ ଗୋଟେ ଅଛି ତ ଯୋଉଥିପାଇଁ କି ସେମାନଙ୍କୁ ପାଖରେ ରଖିଲା ଭଳିଆ ରଖିପାରୁଛି ଯେମିତି ଭଲ ହେଲା କିଛି। ମନ୍ଦ ହେଲା ତ ତା କଥା ସେ କିଛି ସେମାନେ ଜାଣି ପାରୁଛନ୍ତି ତ ବହୁତ ଭଲ ଏଇଟା ଗୋଟେ ବହୁତ ବଢିଆ ଅଛି ଆହୁରି ପିଲା ଗୁଡାକୁ ଯୋଉ ପା ଠ ବି ଯୋଉ ପଢୁଛନ୍ତି ଆଜିକାଲି ତ ସମସ୍ତେ ଆ ଅଫଲାଇନ ର ତ ସମସ୍ତେ ସୁବିଧା ପାଇପାରୁନାହାନ୍ତି ଯେହେତୁ ଗୋଟେ ଫୋନ ଅଛି ତ ଫୋନ ମାଧ୍ୟମରେ ସମସ୍ତେ ଏବେ ନିଜେ ନିଜେ ଘରେ କଥା ହେଇକି ବି ସେମାନେ ପଢି ପାରୁଛନ୍ତି ଏବେ ସେମାନେ କିଛି ବି ଯଦି ଫୋନ ରେ ଯଦି ସର୍ଚ୍ଚ କରୁଛନ୍ତି କହିଲେ ସେମାନଙ୍କୁ ଆରାମ ସେ ସବୁ ଜିନିଷ ମିଳିଯାଉଛି ଯେମିତି କି ଖାଇବା କୁ ଆମେ ଖାଇବା ରେସିପର ବି ନେଇ ପାରିବା ଏବେ କିଛି ଜାଗାକୁ ବି ଯଦି ଆମେ ଯାଇପାରୁଛୁ ଆହୁରି ଆମେ ଯଦି ତାର ଲୋକେସନ ଜାଣିନୁ ତାହେଲେ ବି ଆମେ ଏ ସର୍ଚ୍ଚ କରିକି ବି ଲୋକେସନ ନେଇକି କିବି ଆମେ ଗୁଗୁଲ ପେ ୟୁଜ୍ କରି ବି ଆମେ ଯାଇପାରିବା କି ଷ୍ଟଡିକୁୁ ବି ନେଇକି ଯାଇପାରିବା କି ବହୁତ ସାରା ଏବେ ଯେମିତିି ମି ଫାମିଲି ଫାମିଲି ଭିତରେ ଯଦି ଝଗଡ଼ା ବି ଯଦି ହଉଛି କହିଲେ ଆମେ ସେଟାକୁ ତାର ସଲ୍ୟୁସନ ବି କିଛି କିଛି ଉଁ। ଜାଣିପାରିବା ବହୁତ ସାରା ଏମିତି ଥାଏ।
ହୁଁ ହୁଁ ହୁଁ ଆଁଏ ବଞ୍ଚିବା ବହୁତ୍ ସହଜ କରିଦେଇଛି ଯଦି ଦେଖିବାକୁ ନା ଯଦି ଦେଖିବା ଗୋଟେ ଲାଇନ ରେ ବହୁତ ବଞ୍ଚିବା ସହଜ କରି ଦେଇଛି। ବହୁତ ଭଲ ଜିନିଷ ବି ଏବେ ଏ ଲୋକମା ମାନେ ଏ ସୋସିଆଲ ମିଡିଆ ଥ୍ରୋରେ ଫୋନ ଥ୍ରୋରେ ନିଜ ଅ ଆଗରୁ ତ ସେମାନେ ବାସ ନି ଅ ନିଜ ଏରିଆ ବିଷୟରେ ହିଁ ଜାଣୁଥିଲେ ସେଇ ବିଷ ବିପ ବିଷୟରେ ସେଇ ଭିତରେ ହିଁ ରହି ଯାଉଥିଲେ। ସେମାନଙ୍କୁ ଜଣା ବି ପଡୁନଥିଲା କି ବାହାରେ କଣ ହଉଛି କଣ ନାହିଁ ଏବେ ସେମାନେ ବାହାର ଦୁନିଆ ଦେଖିବାକୁ ସେମାନଙ୍କୁ ବାହାରକୁ ଯିବା ହିଁ ତ ଜରୁରୀ ସେମିତି କିଛି ନୁହେଁ ସେମାନେ ଆରାମସେ ଘରେ ବସିକି ବାହାର ଦୁନିଆ ବିଷୟରେ ଜାଣିପାରୁଛନ୍ତି। ତାକୁ ନେଇକି ନିଜକୁ ଅପଡେଟ କରୁଛନ୍ତି ସେମାନେ ରହିବା ଶିଖୁଛ ନ୍ତି ବଞ୍ଚିବା ଶିଖୁଛନ୍ତି ସେମାନଙ୍କୁ ଯେମିତି ଠିକ ଲାଗୁଛି ସେମାନେ ସେଇ ହିସାବ ରେ ସବୁ କାମ କରୁଛନ୍ତି ଗୋଡାଏ ଦେଖିବାକୁ ଗଲେ ବହୁ ପଜିଟିଭିଟି। ଆମେ ଦେଖିବାକୁ ପାଇବା। କିନ୍ତୁ ଆଁ ଆଉ ଗୋଟେ ଜିନିଷ ବି ଏଠି ପଜିଟିଭିଟି ସହି ତ ସୋସିଆଲ ମିଡିଆ ଓ ଫୋନ ୟୁଜ କରିବାରେ ଗୁଡାଏ ନେଗେଟିଭ ଜିନିଷ ବି ଥାଏ। ଆପଣ ସେଇ ଜିନିଷ ବି ଦେଖିଥିବେ।
ହୁଁ ହୁଁ ହୁଁ ନେଗେଟିଭ ବହୁତ ୟୁଜ କରୁଛନ୍ତି ସେମାନେ। କିଛି ଭଲ ଜିନିଷ ଦେଖିବା ବଦଳ ସେମାନେ କିଛି ଖରାପ ଜିନିଷ ଦେଖୁଛନ୍ତି ଆ
ଏହିଆ କହିପାରିବା ଆମେ ଏହା କହିପାରିବା ଆମେ କି ଆ ମାନେ ଯେମିତି କି ଗୋଟେ ପିଲା ସେ ଯଦି ପାଠ ପଢିବାକୁ ଫୋନ ଟା ବାହାର କରୁଛି ମାନ୍ ଭାବିନିଅ ଧରି ନିଅନ୍ତୁ ସେ ୟୁଟ୍ୟୁବ ରେ ପାଠ ପଢିବାକୁ ତାଙ୍କେ ବାହାର କରୁଛି ୟୁଟ୍ୟୁବ ବାହାର କରୁ କରୁ କି ଜରୁରୀ ନୁହଁ କି ସେ ପାଠ ହିଁ ପଢିବ। କାହିଁକି ନା ସେଠି ବାକି ଗୋଡାକ ଜିନଷ ବି ମାନେ ଉଁ ଯୋଉ କନସେନଟ୍ରେଟ କରିବା ମାନେ ଯୋଉ କଣ କହିପାରିବି ତାକୁ। ହଁ, ବହୁତ ଆରାମ ସେ ଡିଷ୍ଟ୍ରାକ୍ଟ ହେଇଯାଉଛନ୍ତି ପିଲାମାନେ ସେଇଟାକୁ ନେଇ। ମାନେ ଫୋନ ଗୋଟେ ଡି୍ରାକ୍ସନ ର କାମ କରୁଛି ଆଉ ଆଜା ଡେଟରେ ପିଲାମାନେ ଗେମିଙ୍ଗ ଉପରେ କଣ କହିବେ ଆପଣ?
ହଁ ଆଜିକାଲିକା ଫୋନ ଏତେ ବି ୟୁଜ୍ କରୁଛନ୍ତି ପିଲା ଗୁଡ଼ାକ ଗେମ୍ ବି ଫୋନରେ ସେମାନେ ଏମିତି ଖେଳିଥାଉଛନ୍ତି ଯେ ସେମାନେ ଖାଇବା ଭୁଲି ଯାଉଛନ୍ତି। ନିଜର ପାଠ ପଢା ଭୁଲି ଯାଉଛନ୍ତି। ଆହୁରି ସେମାନେ ଫୋନ ଟାକୁ ବାର ବାର ଦେଖିକି ଦିନ ରାତି ଦେଖ ଦେଖିକି ସେମାନେ ଶୋଇବା ବି ସେମାନେ ଭୁଲି ଯାଉଛନ୍ତି। ଶୋଇବା ସେମାନଙ୍କ ଠିକ୍ ହୁଏନି ଖାଇବା ଠିକ୍ ହୁଏନି ଆହୁରି କାହା ସହିତ ସେମାନେ ମିଳାମିଶା ବି କରନ୍ତିନି ବାହାରେ ଯାଇକି ସେମାନେ ଖେଳନ୍ତି ବି ନାହିଁ ସେମାନେ ଫୋନ ରେ ଏତେ ଆଡିକଟେଡ ବି ହେଇଯାଆନ୍ତି। ଫୋନ୍ ଦେଖି ଦେଖି କି ସେମାନଙ୍କର କିଛି ଇସୁ ବି ବାହାରେ। ହେଲ୍ ଥବି ବାହାରେ ଶୁଣନ୍ତିନି ଆଜିକା ଡେଟରେ ପିଲାମାନଙ୍କୁ କହିଲେ ବି ସେମାନେ
ହୁଁ, ହୁଁ, ହୁଁ ହେଲଥ ଇସୁ ସବୁ ବାହାରେ ଆଗର ବାହାର ଖେଳ ବାହାର ଖେଳରେ ଆଗରୁ ପିଲାମାନେ ସେଥିରେ ସେମାନଙ୍କୁ ରିଫ୍ରସମେଣ୍ଟ ବି ମିଳୁଥିଲା ସେମାନେ ବାହାର ଲୋକଙ୍କ ସାଙ୍ଗରେ କମ୍ୟୁନିକେଟ କରିପାରୁଥିଲେ ସିଏ ବି ଗୋଟେ ଫାଇଦା ରହୁଥିଲେ। ତା ସାଙ୍ଗରେ ପୁଣି ଆ ନିଜର ଫିଜିକାଲ ହେଲ୍ଥ ଉପରେ ବି ସେମାନେ ମାନେ ସେମାନଙ୍କୁ ଜଣା ବି ପଡୁନଥିଲା। ବହୁତ ସବୁ କିଛି ଜିନିଷ ସେମାନଙ୍କୁ ମିଳି ଯାଉଥିଲା ସେମାନଙ୍କୁ ଜଣା ବି ପଡୁନଥିଲା। ଏବେ ପିଲା ଘରେ ବସି ବସି ଗେମ୍ ଖେଳୁଛନ୍ତି। ପୁଣି କଣ ନା ନିଜର ଫ ପାଇଁ ସେମାନଙ୍କୁ ପୁଣି ଜିମିଙ୍ଗ କରିବାକୁ ପଡିଛି ଆଗରୁ ଯୋଉ ଜିନିଷ ରଖି କିଛି ଆବଶ୍ୟକତା ନଥିଲା। ମାନେ ଅଟୋମେଟିକ ଆପଣ ଖେଳୁଛନ୍ତି ବି ସେଥିରେ ଆପଣଙ୍କୁ ମଜା ବି ଆସୁଛି। ତା ସହିତ ଆପଣଙ୍କର ହେଲ୍ଥ ବି ଠିକ୍ ରହୁଛି ଏବେ ସେ ସବୁ ହେଇପାରୁନି।
ଏବେ ଫୋନ ସେମାନେ ୟୁଜ କରିକି ସେମାନେ ଘରେ ହିଁ ଯେହେତୁ ବସି କିକା ରହୁଛନ୍ତି ଫୋନ ଧରିକି ହିଁ ରହୁଛନ୍ତି। ତ ସେମାନେ ବାହାର ଲୋକଙ୍କ ସହିତ ସେମାନଙ୍କ ମିଳାମିଶା ହେଇପାରୁନି ସାଙ୍ଗସାଥି
ପିଲାମାନଙ୍କର ଦେଖିବି ଆପଣଙ୍କ ପିଲାମାନଙ୍କର ପୋଷଚର ଇସୁ। ପୋର ଇସୁ ଆସି ଯାଉଛି ସେମାନଙ୍କର ସେମିତି ବସି ବସି ଗୋଟେ ପୋଜିସନ ରେ ସେମାନଙ୍କର ଜଏନ୍ତା। ମାନେ କୋଉଠି ନା କୋଉଠି ସେମାନେ ନିଜର ହେଲ୍ଥ ବିଗାଡି ଦଉଛନ୍ତି।
ହୁଁ। ଚିଡ଼ଚିଡା ବି ସେମାନେ ହେଇଯାଆନ୍ତି ଯେମିତି କି ଛୋଟ ଛୋଟ କଥାରେ ସେମାନେ ହୁଅନ୍ତି। ଆଜ୍ଞା।
ଆଉ ସେମାନଙ୍କର ଅ ଶୋଇବା ଟାଇମ୍ ଆପଣ ଜାଣିଥିବେ କି ଯେତେବେଳେ ଫୋନ ୟୁଜ କରନ୍ତି। ପିଲାମାନେ ରାତିରେ। ଅଧିକ ଟାଇମ୍ ଫୋନ୍ ୟୋଜ କଲେବି। ସେଥିରେ ଆଁ କିଛି ଶୋଇବା ପାଇଁ କି ଯୋଉ ମାନେ। ଯେତେବେଳେ ଅନ୍ଧାର ହେଇଯାଏ। ସେତେବେଳେ ହଁ। ଅ ବଡିରୁ କିଛି ହରମୋନ ରିଲିଜ ହୁଏ। ଯୋଉଟା କି ନିଦ ଦିଏ। ଯୋଉଟା କି ଅନ୍ଧାର ହେଇଗଲା ପରେ ରିଲିଜ ହୁଏ। ଏବେ ସେମାନେ ଯେତେବେଳେ କରୁଛନ୍ତି। ତ ଫୋନାଇରେ, ସେମାନଙ୍କର ଏଇଆ ପ୍ରୋବ୍ଲେମ ହୁଏ କି? ମାନେ ଫୋନ ର ସ୍କ୍ରନ ର ଲାଇଟ୍ ସେମାନଙ୍କ ଉପରେ ପଡୁଛି। ତ ଆଖିକୁ ତ ଜଣା ପଡୁନି କି ଦିନ ହେଇଛି ନା ରାତି। କଣ ସ୍ଲିପିଙ୍ଗ ସାଇକଲ ପୁରା ଡିଷ୍ଟର୍ବ ହେଇଯାଉଛି। ସ୍ଲିପିଙ୍ଗ ସାଇକେଲ ଡିଷ୍ଟର୍ବ ହେଇଗଲେ, ପୁଣି ସେମାନେ ଯଦି ଶୋଇବେ ଲେଟ୍। ତାହେଲେ ସେମାନେ ଉଠିବେ ବି ଲେଟ୍। ଆଉ ଲେଟ୍ ଉଠିଲି, ସେମାନଙ୍କର ଖାଇବା ବି ଲେଟ୍ ହେଇଯିବ। ଖାଇବା ଲେଟ ସେମାନଙ୍କର ପୁଣି ହେଲଥ ଇସ୍ୟୁ ଆସିବ। ଦେଖୁଛ ଆଜି ଏଠି ଛୋଟ ଛୋଟ ପିଲା ମାନଙ୍କର ସମସ୍ତଙ୍କର କେତେ ହେଲଥ ଇସୁ ବାହାରୁଛି। ଖାସ କରିକି, ଏଇ ଫୋନ ଚକରେ। ଆଉ ଗୋଟେ ଜିନିଷ, ଆପଣ ଦେଖିବାକୁ ପାଉଥିବେ କି। ଏଇ ସବୁ ଫୋନରେ, ପିଲାମାନେ ଆଜିକା ଡେଟରେ। ମାନେ ଭଲ ଅପେକ୍ଷା ବା ଖରାପ ଆଡକୁ ବହୁତ ମାନେ ବହୁତ ଜଲଦି ହଁ ବହୁତ ଜଲଦି ହିଁ ସେମାନେ ଅଁ ସବୁ ଜିନିଷ ବସ ପିଲାମାନଙ୍କ ପାଖରେ ଆଉ ପେସେନ୍ସ ନାହିଁ ଆଜିକା ଡେଟ୍ ରେ। ସବୁ ଜିନିଷ ସେମାନଙ୍କୁ ଜଲଦି ଜଲଦି ଦରକାର। ଯେମିତି ପଇସା ଇନକମ ପାଇକି ସେମାନେ କଣ ଖୋଜୁନି ଆଉ। ସେଇଥିରେ ସେମାନେ ଖାସ କରିକି ଫୋନ ଥ୍ରୁରେ ହିଁ ସେମାନେ ଟ୍ରାକରେ ପଡି ଯାଉଛନ୍ତି। ଦେଖିଥିବେ ଆଉ।
ହୁଁ, ହୁଁ, ହୁଁ, ହୁଁ ଫ୍ୟାମିଲି ଫ୍ୟାମିଲି ଭି ତିରେ ବି ଝଗଡା ହୁଏ ଏଇଟାକୁ ନେଇକି। ଯେ ଯେମିତି କି ଏ ସ୍ଵାମୀ ବାହାରକୁ ଯାଉଛି ଯଉ କରିବା ପାଇଁ କି ଆହୁରି ସ୍ତ୍ରୀ ଯଦି ଘରେ ରହୁଛି, ତ ସ୍ୱାମୀ ଆସିକି ସ୍ତ୍ରୀ କୁ ଗାଳି କରୁଚି ଯେ, ତୁ ପିଲାଟାକୁ ସମ୍ଭାଳି ପାରୁନୁ କହିି। କି ଯେତେବେଳେ କି ପିଲା ଫୋନ ଦେଖିକି ହିଁ ରହିଥାଉଛି। ତ ଫ୍ୟାମିଲି, ଫ୍ୟାମିଲି ଭି ତେରେ ବି ଏଇଟା କୋଉଠି ନା କୋଉଠି, ଅ ଝଗଡା ସୃଷ୍ଟି କରୁଛି। ଯୋଉଟା କି ବିଲକୁଲ ବି ଭଲ ନୁହଁ।
ହୁଁ ଉଚିତ କଥା କହୁଛନ୍ତି। ତ ୟାର ସଲ୍ୟୁସନ ହିସାବରେ ଆପଣ କଣ ଅ ସଲ୍ୟୁସନ ଆପଣ ଦେବାକୁ ଚାହିଁବେ। ସେ ପ୍ୟାରେଣ୍ଟସ ମାନଙ୍କୁ କଣ କହିବାକୁ ଚାହିଁବେ? ସେ ପିଲାମାନଙ୍କୁ କଣ ସଜେସନ ଦେବେ, ହୁଁ।
କ ଏବେ ଏବେ ପ୍ୟାରେଣ୍ଟସ୍ ଗୁଡାକ ଏମିତି ବି ହେଇଯାଉଛନ୍ତି, ଆଜିକା ଡେଟ୍ ରେ ବାପା ମା। ଯେ ଛୋଟ ପିଲା ବହୁତ ଛୋଟ ଥାଇକି ବି ପିଲାମାନଙ୍କୁ ସେମାନେ ଫୋନ ଧରେଇ ଦିଅନ୍ତ। ଯୋଉ ମାନେ କି ପିଲା ଗୁଡାକୁ ଫୋନ କଣ ଜାଣନ୍ତିନି। ସେମାନଙ୍କୁ ଏବେ ହିଁ ଅଭ୍ୟାସ କରିଦିଅନ୍ତି ଛୋଟ ବେଳୁ ଏକା। ତ ସେମାନେ ଫୋନ ର ଆଦତ ହେଇଯାଆନ୍ତି। ଫୋନ ର ଆଦତ ହେଲେ ତା ଧୀରେ ଧୀରେ ସେମାନେ ଫୋନ୍ ଟାକୁ ଛାଡିବା ପାଇଁ କା ନାରାଜ ହେଇ ଥାଆନ୍ତି, ତ ମୋ ହିସାବ ରେ ସେମାନେ ପ୍ୟାରେଣ୍ଟସ୍ ଗୁଡା ଫୋନ ଟାକୁ ଏତେ ସେମାନଙ୍କୁ ଫୋନ କଣ, ସେମାନଙ୍କୁ ନ ଜଣେଇବା ଦରକାର। କାହିଁକି ନା ବଡ ହେଲେ ସେମାନେ ନିଜେ ଜାଣିଯିବେ ଯେ ଫୋନ ର ଆବଶ୍ୟକତା କଣ।
ପ୍ୟାରେଣ୍ଟସ୍ ମାନେ ଏଇଆ ଚେଷ୍ଟା କରିବା ଦରକାର କି, ସେମାନେଙ୍କ ଛୁଆ ସବୁ ଯେମିତି ଟିକେ ଫୋନରୁ ଦୂରେଇ ରୁହନ୍ତୁ, ସେମାନେ ଟିକେ ବାହାରେ ଖେଳିବାକୁ ଯାଆନ୍ତୁ। ଆଉ ଫୋନ ରୁ ପଢିବା ଅପେକ୍ଷା ସେମାନେ ବହିରୁ ପଢିବା ଟିକେ ଶିଖନ୍ତୁ। ଆଉ ଯଦି ବି ସେମାନଙ୍କୁ ଫୋନ୍ ଦିଆହଉଚି ଗୋଟେ ଇଏ ହିସାବରେ, ଡ୍ରେସ ପରେ ହିଁ ସେମାନଙ୍କୁ ଫୋନ ଦିଅନ୍ତୁ। ଆଉ ସେ ଏଜ୍ ପରେ ପୁଣି ଫୋନ ଦେଲେ ବି ତା ପାଇଁ ଟାଇମ ଲିମିଟ ରଖନ୍ତୁ। ଆଉ ତା ସହିତ ସେମାନେ ନିଜ ନିଜେ ଫୋନ ୟୁଜ କରିବା ବି ସେମାନଙ୍କ ଛୁଆ ମାନଙ୍କ ଆଗରେ କମ କରିବା ଦରକାର, କାହିଁକିନା ଛୁଆମାନୋନେ ଯାହା ଶିଖନ୍ତି, ସେମାନେ ପ୍ୟାରେଣ୍ଟେସଠୁ ହିଁ ଶିଖନ୍ତି। ତ ହୁଁ ହୁଁ ହୁଁ ତ ବହୁତ ଭଲ କଥା ମ୍ୟାଡାାମ୍। ଭଲ ଲାଗିଲା ଆପଣଙ୍କ ସହିତ କଥା ହେଇକି।
ହଁ ମୋତେ ବି ବହୁତ ଭଲ ଲାଗିଲା ଥ୍ୟାଙ୍କ ୟୁ।
ଆଜ୍ଞା।